କଣ କରୁଛ?
ସୋଇଛି ତ କଣ କରିବି?
କାଲି ଖାଇଲ? ପି ଲ ଶୋଇଲ।
ବ ରାତି ଜାଗ ଜଉ କରିବ ଦିନବେଳେ ଖାଇିକିିରି ସୋଇବିନି କଣ କରିବି?
ମୁଁ ଏଇଠି ବସିଛି ଆଉ କଣ କରିବି ଗରମ ରେଡି ଉଡି କରୁଛି ନିଦ ଲାଗୁନି
ଭଗଣୀ କହିଥିଲି ବା ଦର୍ଗ କହିଥିଲଇଉ ଖି ପା
ମୁଁ ଯେ ଯେତେ ବିି ଦିନରେ ଶୋଇଲେ ରାତିରେ ନ ଶୋଇଲେ ମୁଁ କଣ ମାନ ପଶିପାରିବିନି ଗୋଟେ ଦିନ ରାତି ଅନିଦ୍ରା ହେଲେ ମୁଁ ଚାରି ଦିନ ଯାଇକି ଶୋଇଥିବି।
ହୁଁ।
ହଁ ମୋର ଏଟା ଗୋଟେ ଆଦତ୍ ହେଇଗଲାଣି ଆଉ
ଆପଣ ଖାଇସାରିଲେଣି
ମୁଁ ଏବେ ଭାତ ଖାଇଥିଲି ଉପରବେଳା।
ଆଉ ତରକାରୀ
ତାପରେ ଡାଲି ଥିଲା ସକାଳେ ଯୋଉ କରିଥିଲି ଡାଲି ଖଟା ତମର ରୋଷେଇ ସରିଲାଣି। ଗରମ ଖାଉଚ ପ୍ରଳା ମାନେ କିଛି ଲାଗୁନିଁ।
ହଁରେ ସବୁ ଚଳେଇବାକୁ ପଡିବ ମ୍ୟାନେଜମେଣ୍ଟ କରିକି ନବାକୁ ପଡିବ ଆଉ କଣ କର
ସେପଟେ ପଖାଳ କଲେ ହଉଛି ଭଲ?
ଖରା ଦିନ ପଖାଳ ସକାଳୁ ସକାଳୁ ପଖାଳ ଖାଇଲେ ହବ ଆସିବି ପଖାଳ ଖାଇବାନା।
ହଁ ହେଇଟା ନାଇଁ ତଥାପି କାମ କରିବ ଗୋଟେ ଆସିବ ପଖାଳ ବି ଏଇ ଦିନେ ପଖାଳେ ଭଲ ଲାଗେ।
ଅ ସକାଳୁ ଖାଇଥିଲୁ ସେ ଅଲଗା ଟାଇପ ର ନିଦ ହେଉଛି ଆ ନିଦ ଖାନ୍ତି।
ଓ ହୋ ହଁ ହେ ଯଥା ଦେ ଭଳିଆ ମାନେ ରୋଷେଇ କରୁଥିଲା ଆଉ।
ହୁଁ।
ରହୁଛ ସମସ୍ତଙ୍କର ସେ ଡଟି ପୁଛି ନାଇଟ ରେ ନହଲେ ଡେରେ
ନାାଇ ଦୋଇ ବେଶ ଆ
ହଁ ହୋ ଖାଇବ ମାନେ ଜଣେ ରୋଷେଇ କରିବ। ଜଣେ ମାନେ ଖାଉ ମାଜୁଛି ଆଉ ଜଣେ ନା ସେଇ ସେମତି ଯିଏ ଯାର ଭାଜି ଦଉଛି।
ବିହାର।
ରୋଷେଇ ତାହେଲେ କାହିଁକି ଜଣେ ଜଣେ କରୁନାହାନ୍ତି।
ଭଲ ଟିକେ ଯିଏ ଯାରେ ଟେକିଦେଲେ। ରୋଷେଇ କରିଛି ଭଲ ବୋଲି ତମେ କରି ପଉଥିବ ଆଉ।
ମୁଁ। ଆ ନାଇଁ ଏ କଣ ଆଉ ଯୋଉ କହିବୁ ଥରେ ଦି ଥର ତିନିଥର କହିବୁ। ଆଉ ସବୁଦିନ କିଏ ଗୋଟେ କହିବ ଭଲ ଲାଗିବ କଣ।
ଛାଡ଼ି ଦିଅନ୍ତାଣି।
ଆମର କ୍ଲୋଜ ଫ୍ରେଣ୍ଡ ଭିତରେ ଆମର ସେମିତି କିଛି ନଥାନ୍ତା। ଅଲଗା କୋଉ ଜାଗା ଗୋଟେ ଯାଇଥାନ୍ତୁ। ଏମିତି କିଏ କରିବ କେହି କରିବେନି।
ଆଉ ରାତିରେ କଣ ରୋଷେଇ।
ଆମରତ୍ର ବସେ ନାଇଁ।
ଆଇଁଷ ଫାଇଁଷ କେତେବେଳେ ଗାଗା ଖାଲି କଣ ଦେଡଲି ସାଢଧା ସାଢଧା ହେଇି
ଏଇ ସାଧା। ହଉ ଆଇଁଷ ବଲେ ରବିବାର ନା ଆଜି ଯେ ରବିବାର କରାହେଇନି। ଯୋଉ ଶଶୁରଙ୍କର ଦେହ ଭଲ ନାହିଁ ତ ସିଏ ହଉଛି ଖାଉନାହାନ୍ତି। ଭଲ ସେ ସେଥିପାଇଁ ଆଇଁଷ କରାହେଇନି। ଆଉ ଆଇଁଷ କରିବ ଗୋଟେ ଦେହ ଭଲ ନାହିଁ। ଭଲ ହେଲାଠୁ କରାହବ। ଆମର ତ ମାସ କୋ ବେଶୀ ନାହିଁ ତିନି ଥର ଚାରି ଥର ଏମିତି ହୁଏ। ଆମ ଘରଟି ତ ପ୍ରାୟ ହୁଏନି।
ନାଇଁ ଜଣେ ଜଣ ଖାଆନ୍ତିନି ଆଇଁଷ ନହେଲେ ଟୋଟାଲ
ନାଇଁ ହେଲେ ବି ମାନେ ମୁଁ ଆଗରୁ କରୁଥିଲି। ଏବେ ମାନେ ମୁଁ ରୋଷେଇ କଲି ଯୋଉ ତାଙ୍କୁ ଟିକେ ଏ ରାଗ ହେଇଯାଇଛି ବେସର ହେଇଯାଇଛି। ତା କଲେ ତମେ କର ତମେ ଦୁହ ଭାଙ୍ଗ ସବୁ କର ମୁଁ କିଛି କରିବିନି। ନହେଲେ ମୁଁ ହିଁ ଧୋଇବି ଭାଜିବି ସବୁଆଡେ ମୁଁ କରିବି। ମୁଁ ରୋଷେଇ କରେ ଆମ ଘରଟି ବି ମୁଁ ସେମିତି ରୋଷେଇ କରେ ଯୋଉ ତରକାରୀ କଲେ ମା ତରକାରୀ କଲେ ସେ ଖାଇବନି। କଣ ଓଳାଉଳି କଲେ ତାକୁ ଗୋଟେ ଖିଙ୍ଗସ ଲାଗିବ। ମାନେ ଦେଖିଲେ ଯୋଉ ମାଛ ଟା। ସେ କରିବନି ମୁଁ କରିକି ଦେଲେ ସେ ଖାଇବ ମାଛ ଟା। ସେ ଆଉ କିଛି ଖାଏନି ଚିକେନ ଅଣ୍ଡା ସେ କିଛି ଖାଏନି କେବଳ ମାଛ ଆଉ ଏଠି ବି ମୁଁ ମାଛ କରୁଥିଲି। ଯୋଉ କାଟିକି ଦେଇଦେଇଥିବେ ଧୁଆ ଧୋଇକି ଭାଜା ଭାଜି ମୁଁ ନିଜେ କରିକି ରୋଷେଇ କରୁଥିଲି। ତାପରେ ଯେତେବେଳେ ଥରେ ଦିଇ ଥର ଲେଖା ବାହୁନିଲେ କହିଲେ ତମେ କର ତାହେଲେ ସିଏବେ ଧଉଛନ୍ତି ଭାଜୁଛନ୍ତି ସବୁ କରୁଛନ୍ତି।
ହୁଁ। ତା ଗୋଟେ ଛଡେଇବା ତୁ ତାଙ୍କ କାମ ପୁଣି ବଢେଇକି ଦୋଉଚୁ।
ବଢିଆ ଜାଗା ହେ ନାଇଁ ତମେ ଜାଣିନ ତ ସବୁଟା କରୁଛ। ମୁଁ କୋଉଠି ନକେ ଯୋଉ ମ୍ୟାରେଜ ପୂର୍ବରୁ ଗୋଟେ ଭାବିଥିଲି ନା ହଉଛି ମ୍ୟାରେଜ ପରେ ମୁଁ କହିବି ମୁଁ କିଛି ଜାଣିନି ଜାଣିଥିଲେ ବି ମନା କରିବି ଜାଣିନି ବୋଲି। ଏମିତି ସିଚୁଏସନ ଅଲଟିଗଲା ଯେ ମାନେ ଯୋଉ କାମ ଟା ଜାଣିିନଥିବି ବି ମୁଁ କରୁଛି ପୁର ବ ତ ଓଲଟି ଯାଇଛି ଆଜି ମୋ ପାଇଁ।
ଏଇ ନେଇ ଯ ଅୋଟାାମୋଟି
ଏଲେ ମୁ ଏତି ମତେ ତା ହେଇଯିବ ବୋଲି ମୁଁ କେବେ ଭାବିନଥିଲି ହଁ ମୁଁ ନର୍ମାଲ ଆଉ ସେ ଯୋଉଠି ନା ଶାଶୁ ଘର ଷ୍ଟ୍ରଙ୍ଗ ଥିବ ସେଠି ମ୍ୟାରେଜ କର କିଛି ସପୋର୍ଟିଂ ରହିବ
ମୁଁତି କେମିତି ଜାଣିଥାନ୍ତି ଦେହ ଖରପ ହଉଛି ଆଇଁସ ଖାଇଦଉଛୁ।
ନାଆ ସିଏ ମାନେ ଆମ ଟିକେ ଯୋଉ ଦେଖି ଯାଇଥିଲେ ସେତେ ସବୁ ଥିଲେ ଯେମିତି ନର୍ମାଲ ମାନେ ଶାଶୁଙ୍କ ଦେହ ଖରାପ ଟିକେ ଥିଲା ଶାଶୁ ରଙ୍ଗର କିଛି ନାହିଁ ଦି ଜଣ ଯାାଗ ମାନେ ହେଇ ଟେନସନ ରେ ମୋ ମୁଣ୍ଡ ଖରାପ ହେଇଯାଉଛି ମୁଁ କହିବି। ତ କିଛି ନ କରନ୍ତୁ ବରଂ ବସିକି ମୁଠାଟେ ଖାଇକି ଭଲ ଶାନ୍ତିରେ ସକାଳେ ପାଇଲେ ଇଏ କହୁଥିବେ ଆଜି ମୋ ମୁଣ୍ଡ କଣ ହଉଛି ସିଏ କହୁଥିବା ଆଜି ମୋ ଦେହ କଣ ହଉଛି ସେଇଟା ମାନେ ଭାବି ଭାବିକା ମତେ ବି ମୁଁ କୋଉ ଦିନ
ଯିଏ ରହିବେ ତାଙ୍କ ଦେହ ଭଲ
ହା
ହଜାର ଲୋକ ଆସିକି ରହିବେ ତାଙ୍କ ଦେହ ଭଲ ହେଲା ପରେ ଯିବେ
ସିଏ ରହିଲେ ପହିୟା କୋଉଠୁ ଆସ ଯିବ ଗାଁରେ ବସିଲେ
ପାଞ୍ଚ ଦଶମିନିଟ ଲାଗେ ତମ ଦେହ ଟା ଭଲ ହେଲାପରେ ଫୁଣି ପଳେଇବ
ଦିହ ଭଲ ଲାଗିଲେ ଦିହ ମୁଁ କଣ କରୁଛି କି ସେମିତି କିଛି ମତେ ପରିଶ୍ରମ ପଡୁନି ପଡୁନି କଣ ମୋ କାମ ଟା ଟିକେ ଯେତେ ହେଲେ ଟିକେ ହେଲ୍ପ କରିଦେବି କଣ ସେଟା ସେ କରିପାରୁଛନ୍ତି କି ମୁଁ ବି କହିପାରୁନି କାରଣ ଦେଖିଲି ନା ତାଙ୍କ ବୟସ ହେଲାଣି। ନା ତାଙ୍କୁ କଣଟେ କହିବୁ ଏମତି ହେଉଛି ଆଉ କଟାକୁ ଆଉ କିଛି ନଉନି ମୁଁ ଦେଖିଲି ମୁଁ ଲକ୍ ଏଇଆ ଅଛି ଏ ଏମତି ସିଚୁଏସନ ଦେଇକି ଯିବି ତ ଯିବି ଯେତିକି ଯୋଉ ଯାଇ ଯିବାର ଅଛି ସେ ଯାଇ ଯିବି ଚାହିଁଲେ ବି ନିଜେ ଚେଞ୍ଜ କରିପାରିବୁନି କି କିଛି କରିପାରିବୁନି ଏମତି ମାନେ ଯିଏ ନହିଁ ସେ କହୁଛି। ଜି ହଁ ମୁଁ ଟ୍ୟଉସନ କରୁଛୁ ଏଆଡେ ପଇସା ସେଇ ପଇସା ମାନେ ଶୁଣିବ ଜଣଙ୍କଠୁ ଆଣିଛି ତିନି ହଜାର ଯେ ପାଞ୍ଚ ହଜାର ଆଣିଥିଲି ତିନି ହଜାର ଦି ହଜାର ହଜାର ହଜାର କରିକି ଦେଇଛି ଆଉ ତିନି ହଜାର ଆହୁରି ଦେଇନି ପୁଣି ନେଷ୍ଟ ମାସରେ ଜାଣିଛ ନା ଯିବି ଯୋଉ ଏକଜାମ୍ ଦେଇ ସେଇଠି ମିନିୟମ ପନ୍ଦର ସାତ ଏ ମାନେ କୋଡିଏ ହଜାର ଦରକାର ହବ। କୋଡିଏ ବାଇଶ ହଜାର ମୁଣ୍ଡ ଖରାପ ହେଇଯାଉଛି କୁଆଡକୁ କଣ ଆସିବ ଘର ଖର୍ଚ୍ଚ ସବୁଡା ହେଲା ସବୁ
ବାଜାଜ ରେ ଆଉ କେତେ ପ୍ରେମେଣ୍ଟ ଆସୁଛି କି ଆାତ ଦିନ ପରେ କେ ଡ
ଖାଇ ପିଇକି ପନ୍ଦର ଷହଳ ହଉଛି ନା କଣ ଖାଇବା ପିଇବା ରହିକି ଜାଇ ପନ୍ଦର।
ଆ ପା
ଏମିତିରେ ଯାଇଥାନ୍ତା ଆଉ ପାଞ୍ଚ ହଜାର ଆଉ ଖାଇବା ପିଇବା ରହିବା ହେଇଥିଲେ କ ଛଅ ପଳେଇଥାନ୍ତା ଏତି କୋଡିଏ ଏକୋଇଶ ହଜାର ଆଉ କଣ ପନ୍ଦର ହଜାର କଣ ଧର।
ବାବୁ କଣ କରୁ ନ ଦ କଥା ପଇସା କରିବା।
ହଁ ସେମାନେ ମୁଁ କହିବି ବୁଝ କୋଉଠୁ ଗୋଟେ ଅଲଗା ଦେଖ ଭୁବନେଶ୍ୱରରେ ରହିଲେଣି ସେ କାହାକୁ ଚିହ୍ନି ନାହାନ୍ତି କିଛି ନାହିଁ କୋଉ ଜାଗା ବି ଠିକ ନାହିଁ ଜାଣିବେନି ଯୋଉଠିକ ଯ ସେଇଠି ଗୋଟେ ମୁହଁରେ ଆଉ କାସହିତ କିଛି ନେଇିଟୋ ସହିତ ମିଶପାରିବେନି। ମୁଁ ସେିଏ ଯେତେ ବର୍ଷ ରହିଲାଣି ମୁଁ ହେଇଥିଲି ମୋ ଠେରେ ମାନେ ଚିହ୍ନା ହେଇ
ଓ ଲାଇ କାମ କରନ୍ତି ଏଠି
ଡାଟ ଏଣ୍ଟି ଆ ଡାଟା ଏଣ୍ଟି।
ନଟଲ ଗୁଣ
ଆଉ ଗୋଟେ ମ୍ୟାନେଜମେଣ୍ଟରେ ଗୋଟେ ବୁଝିଥିଲୁ ଯେ ସେ କାହିଁକ କଲ ଫଲ ଆଉ କିଛି କଲାନି ପଚାରିଥିଲୁ କଲ ଫଲ ଆଉ କିଛି କଲାନି ମୁଁ ଆସିଗଲା ଆଉ କଣ କରିବ ମୁଁ ବି ମୋର ଯେତିକି ଚିହ୍ନା ଅଛନ୍ତି ମୁଁ ପଚାରିଲି ସମସ୍ତେ ମାନେ ଏମିତି ନାହିଁ କେହି ନାହିଁ କରୁନାହାନ୍ତି ହଁ ମୁଁ ବୁଝ ବ ବୁଝିଦେବି କହିଲେ ଆସିବୁ ଯାଉ ରହୁଛନ୍ତି ଯେ ରହୁଛନ୍ତି ଆଉ କିଛି କହୁନାହାନ୍ତି ତ କଣ କରିବୁ ଆଉ ମୁଁ ତ ଏଇଠି ଘରେ ବସିବି ମୁଁ ବି ବସିନି ମୁଁ ଟ୍ରାଏ କରିବି ମୋର କିଏ ଚିହ୍ନା ଥିବ କଣ ଆଉ କହିବୁ ଗୋଟେ।
ହୁଁ। ରାଉରକେଲାରେ ଗୋଟେ ଭଲ ଅଛି କାମରେ ମତେ ଅଫର କରୁଥିଲ ମୁଁ ମନା କରିଦେଇଥିଲି।
ନ ନା ସେଆଡେ ଯାଇପାରନି ଭୁବନେଶ୍ଵର ଠିକ ଅଛି।
ହଁ ତ ହେଲା କଥା ଯାଇପାରିବୁନି ସେଆଡେ
ସଡନ ଏନୁକା ଦେଖା ଆଉ କିଛି ହେଲା ସେ ସଡନ ଆସିପାରିବେ ଆଉ ଏମିତି କି ଅସୁବ ନାହିଁ ଶିଶୁର ତ ସେ କୁଆଡ ତାଙ୍କ ଦେହ ପା ଖରାପ ହେଲେ ସେ ଯାଉଛନ୍ତି ଭୁବନେଶ୍ଵର ଭୁବନେଶ୍ଵର ଏବେ ଯାଇ ଶୁଣି ପାରିଲି ଯପ ନହେଲେ ମୁଁ ବି ସାଙ୍ଗରେ ଯିବାକୁ ପଡିବ। ଆଉ କେହି ଏମତି ଯିବାକୁ ନାହିଁ ତ ସେ ପାଖରେ ଥିଲେ ସନା କଣ ହେଲା ଗୋଟେ ସେ ଆସିବ ଗୋଟେ ସେ ଦରେ ଥିଲା।
ତଳିେଇ ଦ ଏ ଟିକେ ତୋ ପଢାପଢି ପାଇଁ ସେତିକି ଯା ଟିକେ ଭଲ।
ହଁ ମୁଁ କହୁଛି ମୋ ବିଇଟେ ସରିଗଲା ପରେ। ଟେନସନ ଯିବ ଏତେ ଆଉ ଯାହା ଆସିବ କ ଛଅ ମାସକୁୁ ଗୋଟେ କି ବର୍ଷକୁ ଗୋଟେଇ ଏକ୍ଜାମ ସେଇଟା ମୁଁ ମ୍ୟାନେଜ କରିଦେବି ମେନ୍ ହେଲା ବିଡି ଆଉ କିଛି ନାହିଁ।
ବହୁ କଣ କରିବା ଆଉ ଏଥିରେ ଆଉ କିଛି କରିହବନି। ହଁ ଅଛି ଆଉ ହଉ ହଉ।